କଣ କରୁଛ?
ରୋଷେଇ ସାରିକି ବସିଛି। କଣ କରୁଛୁ?
କଣ ରୋଷେଇ ଆଜି। ଏ ଟିକେ ଗଡୁଛି ଆଉ।
ହଁଁ ଆଜି ଭାତ। ଭାତ ହେଇଛି ଡାଲି, ଭାତ, ଡାଲି ହେଇଛି ପୋଟଳ ଭାଜିଛି। ତୁ କଁ ରୋଷେଇ କରୁଚୁ?
ମୁଁ ଆଜି ରୋଷେଇ ହେଇଚି ଭାତ ଡାଲି ଆଉ ଝୁଲଣା ଆଳୁ ଭଜା ହେଇଛି ଆମ୍ବ ଖଟା।
ହଁ କଞ୍ଚା ଆମ୍ବ।
ହଁ ଭାଇ କୋଉଠୁ ଆଣିଥିଲେ ଯୋଉ ତାଙ୍କ ଗାଁରୁ କଣ ପଠେଇଥିଲେ ଦି ତିନିଟା ତ।
ହଁ।
ଦିଦିଙ୍କ ଘର ଗାଁରୁ ପଠେଇଥିଲା ତ ଖଟା କରିଦେଇଛୁ ଆଉ। ସିଏ କରସଛନ୍ତି ମତେ ତ ଆସନି ଆଉ।
ତତେ ଆ ହଁ।
ଯେ
ହଁ।
କେମିତିବହ ଟା କେମିତି କର।
ଆମ୍ବ କୁ ପ୍ରଥମେ ସିଯେ ଆମ୍ବକୁ ଲୁଣ ହଳଦୀ ଦେଇକି ପ୍ରଥମେ ସିଝେଇ ଦବୁ। ଖଣ୍ଡ ଖଣ୍ଡ କାଟିକି ତାପରେ ତେଲ ପଞ୍ଚୁ ଫୁଟଣ ଭୁର୍ସଙ୍ଗ ଶୁଖିଲା ଲଙ୍କା କଞ୍ଚା ଲଙ୍କା ଫୁଟେଇ ଦବୁ। ଫୁଟଣ କରିକି ତାପରେ ଆମ୍ବ ପକେଇକି ଏଥିରେ ଚିନି କି ଗୁଡ଼ ଯାହା ପକେଇବୁ ଆଉ।
ହୁଁ। କରିବା ଦେଖିକିନି ଥରେ ଆଉ।
ହଁ ଆର ଖଟା ହେଇଗଲା ଆଉ।
ଘରେ ସମସ୍ତେ କଣ କ
ଆଉ ହଁ ଭଲ ଅଛନ୍ତି? ଖାଇ ବସିଛନ୍ତି ବାପା, ବୋଉ ଏପଟେ କଣ କରୁଛନ୍ତି ପୁଅ ଯାଇଚି ଅଙ୍ଗନବାଡ଼ି ଆଉ। ଆଉ ତମ ଘରେ?
ଏଇଠି ବାପାଙ୍କୁ ବୋଉ ଖାଇସାରିଲେଣି ଉପରେ କଣ ଚୁଡା ଶୁଖେଇବାକୁ ଯାଇଚନ୍ତି ଖରାରେ। ଆଜିତ ପ୍ରବଳ ଖ
ହୁଁ।
ଖରା ହଉଚି।
ହଁ। ହଁ ପରା ମେଘ କାଲି ହଉଥିଲା, ଆଜି ଖରା ହେଇଚି ଆଉ ହଁ ପରା। ଆଉ।
ଆଉ ଗମ୍ ହଉଚି
ଖାଇସୁ ଖାଇନୁ, ହଁ ଗରମ ହଉଚି। ଆଉ ଘରକୁ ଫୋନ୍ କରିଥିଲୁ? କହିଲି ଘରକୁ ଲଗେଇଥିଲୁ? କହିଲି ଘରକୁ ଫୋନ୍ ଲଗେଇ ଥିଲୁ? ହଁ।
ଆ ପୁରୀ ଯାଇଥିଲୁ?
ହଁ ପୁରୀ ଯାଇଥିଲି ଏବେ ରଥଯାତ୍ରା ଚାଲୁନୁ ଯିବା।
ହୁଁ ରଥଯାତ୍ରାକୁ ଯିବା ବୁଲିକି ଆସିବା ଆଉ।
ହଁ ମାହାଳିଆ ପଡ଼ିଚି ପରା ରେଳ।
ପୂର୍ଲ ହୁଁ।
ମୁଁ ସମୁଦ୍ର କୂଳ, ପୁରୀ ଜଗନ୍ନାଥ ମନ୍ଦିର
ହୁଁ।
ଅଁ ତୁ ଯାଇ ତୁ ଯାଇନୁ କି?
ନାଇଁ ଯିବି।
ଆଉ କୁଆ ଯାଇଥିଲୁ?
ମୁଁ ଯାଇଥିଲି ନୟାଗଡ଼ ସିମିଳି ଝରଣା ଗୋଟେ ଜାଗାଟେ ଅଛି ହେଇଠିକି ଯାଇଥିଲି ଝରଣା। ଆଉ ବୈଷ୍ଣ ଦେବୀ ମନ୍ଦିର ଯାଇଥିଲି, ବଲାଙ୍ଗୀ ପାର୍କ ଯାଇଥିଲି, ଭଟ୍ଟାରିକା ମନ୍ଦିର ଯାଇଥିଲି। ସବୁ ଦେଖିକି ଆଇଲି ଆଉ।
ଭଟ୍ଟାରିକାରେ ଦେଖିଚୁ କେତେ ପାଣି?
ହୁଁ ବର୍ଷା ଦିନ ହେଲେ ହେଠି ଠାକୁର ପୂଜା ହେଇ ପାରୁନାହାନ୍ତି ମନ୍ଦିର ପୁରା ବୁଡିକି ରହୁଚି ଠାକୁର ବାହାରୁ ପୂଜା କରିଦଉଛନ୍ତି।
ହଁ ପରା ମୁଁ ଯାଇଥିଲି ଥରେ ଦେଖିଚି।
ହୁଁ।
ହୁଁ କେତେ ଭିତର ଆଡେ ଜଙ୍ଗଲ ଆଡେ ଯାଇକି।
ହଁ ପାହାଡ ଉପରକୁ ଚଢି ଚଢି ଗଲେ ଭିତରେ- ଭିତରେ-ଭିତରେ-ଭିତରେ କେତେ ମନ୍ଦିର।
ହଁ।
ଛୋଟ ଛୋଟ ହେଇକି କେତେ ଗୁଡେ ମନ୍ଦିର ଅଛି।
ହଁ ଚା କପିଳାସ ଯିବା କି?
ହଁ କପିଳା
ହଁ। ବହୁତୁ ଜାଗା ଅଛି ଗଲେ ହଅନ୍ତା ଆଉ। ହଁ। ହଁ ଆଉ ଆଉ ଆଉ ଦେହ ପା ଭଲ ଅଛି?
ହୁଁ ଦେହ ଭଲ ଅଛି, ଆଉ ମାଇଁ ଫୋନ କରିନାହାନ୍ତି?
ନାଇଁ ଲଗେଇନି ଲଗେଇବି ତାକୁ ଆଉ, ଆଉ ଅପା ହେକା ଲଗେଇଥିଲେ?
ହଁ ସକାଳୁ ଲଗେଇଥିଲେ ଏଇନୁ ଟିକିଏ ହେଲା ରଖିଲା।
ବିପାଶା ଯାଇଚି ପାଠ ପଢି?
ହଁ ବିପାଶା ଯାଇଛି ଆଜି ଯାଇଛି ହାରି।
ଆଉ ଆଉ।
କାକରା ପିଠା ତତେ ଆସିଛି କି ନାଇଁ?
ମୁଁ କାକେରା ପିଠା ହେମିତି ଟିକେ ଟିକେ ଆସିଚି ଆଉ।
ହୁଁ ଆଉ କୋଉ ପିଠା ଆସିଛି?
ହଁ। ମତେ ଏ ବରା ଚକୁଳି ହି। ଆଉ ତତେ?
ହୁଁ। ମତେ ବି ବରା, ଇଟିଲି, ଚପ୍, ବରା, ଇଟିଲି, ଚକୁଳି ଏଗୁୁରା ତ ଆଉ।
ଉୁଁ ବରାରେ କଣ କଣ ପକଉଚୁ? ବରାରେ କଣ କଣ ପକେଇକି କରୁଚୁ?
ବିରି ଚାଉଳ ଆଉ ସୁଜି ଅଳ୍ପ ପଡିବ କଞ୍ଚା ଲଙ୍କା। ଅଦା, ଭେରସୁଂଗା ପତ୍ର, ଜିରା। ପିଆଜ ଯଦି ସାଧାରେ କରିବ ସାଧା କରିବ ପିଆଜ ଯଦି ପକେଇବ ପିଆଜ ଗୋଳେଇକି ତ ଛାଣିବ ଆଉ।
ହଁ। ଭଲ ଆଉ ପାଗକୁ ତ ଭଲ ବରା, ପକଡି।
ହୁଁ ଏ ସକାଳ ବୋଳି ଭଲ ଖରା ହେଇ କି ଗୁଳୁମୁଳିଆ ହଉଛି ଉପରଉଳି ହେଲେ ବର୍ଷା ହଉଛି ଘଡଘଡି ବର୍ଷା।
ହଁ ପରା।
ହୁଁ
ବର୍ଷା ହଉଛି।
ହୁଁ
ନା ମୁଁ କାଲି ଆମ ଗାଁ ରେ କେଡେ ଜୋରରେ ବର୍ଷା ହଉଥଏ
ହୁଁ
ହଁ ଭଲ ଆଉ, ଆଉ ଖାଇନୁ ସକାଳେ କଣ ଖାଇଥିଲୁ? ରାତି ସାରା ହୋହା ହେଲା ବୋଧେ।
ଆଉ ମୁଢି ଖାଇଥିଲି।
ହଁ ସକାଳେ କଣ ଖାଇଥିଲୁ? ହୁଁ ହାଲୋ
ହଁ
କହିଲି ସକାଳେ କଣ ଖାଇଥିଲୁ କ୍ଷୀର ମୁଡି ହଁ। ହଉ ଆଉ।
ହୁଁ
ମୁଁ ସକାଳେ ତ ଦହିବରା ଖାଇଥିଲି ଆଉ, ଦହିବରା। କାଲି ସକାଳେ ଦହିବରା ଖାଇଥିଲି।
ହଁ
ହୁଁ ଆଉ କଣ ତତେ ଗୀତ ହଗା ଗାଇ ଆସିଛି?
ହଁ ସେମିତି ଏବେ ଆମେ ପା ଇଟିଲି କରିଥିଲୁ।
ହଁ ତତେ ଆମ୍ବ ଇଟିଲି ଭଲ କି?
ଆମ୍ବ କେମିତି କରିଥିଲୁ ହୁଁ
ଆମ୍ବ ଇଟିଲି, ଆ ଆମ୍ବ ଦରୁଗ ବାହାରେ ପାଚଲା ଆମ୍ବର ଦୋରୁଓ ବାହାର କରିକି ଚୁନା ଫେଣ୍ଟିକି। କରିଥିଲି ଆଉ ଇଟିଲି ଯେମିତି କରାହଉଛି ସେମିତି ଆଉ। ସେଥିରେ ନଡିଆ କୁରା
ନଡ଼ିଆକୁ ହଁ ସେଥିରେ ନଡ଼ିଆରେ ଗୁଡ ହଉ କି ଚିନି ଗୁଜୁରାତି ଗୋଲମରିଚ ପକେଇକି ତାକୁ ଖଡିକି କରାହବ ଆଉ। ହୁଁ କରେ ଥରେ।
ହୁଁ କରିବି ଆଉ, ଆମ୍ବ ତ ସରିଆଇଲାଣି କରିବା ଆଉ। ହଁ
ହଁ ତ ତମ ଆଡେ ଆମ୍ବ ଅଛି ନା ନାଇଁ? କହିଲେ ତମ ଆଡେ ପାଚିଲା ଲାମ୍ବ ଅଛି ନା ନାଇଁ? ହ୍ୟାଲୋ
ଆଉ ତ ଦେହ ଏବେ କେମିତି ଅଛି?
ହଁ ଭଲ ଅଛି ବଟିକା ଖାଉଛି ଆଉ, ହଁ ଭଲ ଅଛି ଖାଉଛି ଔଷଧ।
ହୁଁ
ହୁଁ। ହୁଁ।
ଆଉ ଗରମ କେମିତି ହଉଛି ଗୁଳୁଗୁଳି?
ହଁ ଗରମ ହଉଛି ମେଘ ବି ହଉଛି।
ହୁଁ।
ଗରମ ହଉଚି ଜୋରେ। ଆ ଆଉ ରାତି କି କଣ ରୋଷେଇ କରିବୁ?
ଗରମ ହେତୁ ପାଇ ଯ
ହଁ କହିଲି ଆଉ ରାତି କଣ ରୋଷେଇ କରିବୁ? ହ୍ୟାଲୋ।
ହଁ।
ହାଲୋ କହିଲି ତୋ ଦେହ ପା ଭଲ ଅଛି?
ହଁ ଭଲ ଅଛି।
ହଁ ଆଉ ହ ହଉ ଆଉ। ଆଉ ତତେ ତରକାରୀ ହେକା କରି ଆସିଛି?
ହୁଁ।
ଘାଣ୍ଟ।
ହୁଁ ଘଣ୍ଟା ତରକାରୀ ଆଇଛି ହଁ।
ଘାଣ୍ଟରେ କ କ ପଡୁଛି ଜାଣିଛୁ?
ଯଦି ଚିଙ୍ଗୁଡି ପକେଇ କରିବ ଚିଙ୍ଗୁଡି ଘାଣ୍ଟ ହବ ତାର ଯଦି ସାଧା ଘାଣ୍ଟ କରିବ ସା
ପୋଇ ଚିଙ୍ଗୁଡ଼ି ଘାଣ୍ଟ ଆସିଛି?
ନା ସେଗୁଡା କେବେ କରିନି।
ହଁ ମୁଁ ଶୁଣଥିଲି ପୋଇ କଖାରୁ ସାରୁ ବାଇଗଣ ଆଳୁ ସବୁ ପ ପକେଇକି ପୋଇ ଟାକୁ ଭାଜିକି ମସଲା କଷେଇ କି ତାହ ହେତିରେ ଚିଙ୍ଗୁଡି ହଉ କି ମା ପକେଇକି ଘାଣ୍ଟ ହୁଏ।
ହୁଁ।
କରିବା ଥରେ ଆଉ। ଆମ ଦଶପଲା ଡ୍ୟାମ ଦେଖିଛୁ?
ହଁ ଥରେ ଯାଇଥିଲି ଆଉ ଯାଇନି ଯିବି ଆଉ ଏବେ ଭଲ ହେଇଗଲାଣି କହୁଛନ୍ତି।
ହଁ ବଡ ଶିବ ମ ମୂର୍ତ୍ତିଟେ ହେଇଛି ତିଆରି।
ହୁଁ ମୁଁ ଆଉ ଦେଖିନି।
ଟେ ହଁ। ହଁ ହଉ ଆଉ ଯିବା ଥରେ ଆଉ ଏବେ ବର୍ଷ ବର୍ଷା ଦିନ ତ ଚାଲିଲାଣି ଯିବା।
ଡୁଗୁ କଣ ଅଙ୍ଗନବାଡି ଯାଇଛି?
ହଁ ଆସିଲାଣି। ଖୋଜୁଛି ମତେ ଆଉ।
ହଁ ହଁ।
ହ ହଉ ଅ ଖାଇକି ଯାଇଥିଲା ଛ ଦହିବରା।
ଓ ହଉ ଆଉ ହଉ ରଖିଦଉଛି ଯା କରେ ପରେ କଥା ହବା ଆଉ।
ହଉ ରଖିଦଉଛି ଆଉ।
ହଁ।